ହ୍ୟାଲୋ।
ହୁଁ
ହାଲୋ ସନ୍ତୋଷ।
କଣଟା
କଣ ଆଉ ଘରେ ବସିଚି, ଆଉ କଣ କରିବା? ତୋର
ତୋର କଁଅ ଚାଲିଚି?
ମୁଁ ମୋର ଏମିତି, କାମ ରହିଲା ହେଲାନି ତ, ଆସିକି ଶୋଇଚି ଆଉ।
ହୁଁ।
ଆଉ କଁଅ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ଆଉ। ଆଉ ତୋର?
ଆମର ବି ସେମ।
ଅ ହୋ ଆମ ଆଡେ ଆସ, ଯାତ୍ରା, ଫାତ୍ରା ହଉଚି, ବୁଲାବୁଲି କରିକି ଯିବା।
ଯାତ୍ରା ତମ ଗାଁରେ, ଏବେ ଫୁଡ ବିସ ଶନିବାର ଦିନ କଁଅ ଗୋଟେ ପୂର୍ଣା ଆହୂତି ହବ?
ହୁଁ ଯାତ୍ରା ହବ, ତାରିଣି ଯାତ୍ରା।
ଓ ତାରିଣୀ ଯାତ୍ରା ନାଇକି।
ହୁଁ ଆସୁନ ବୁଲାବୁଲି କରିବା। ଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ସେଇଆ। ଆଗକୁ ଯାତ୍ରା ଆମର ତ ଅ ଅ ଅ ବଡ, ବଡ ପର୍ବ ଗୋଟେ ଆମ ଗାଁର ଯାତ୍ରାଟା। ହେଲାକି। ହଁ ବିଭିନ୍ନ ପ୍ରକାର ତିନି ଦିନି ଯାତ୍ରା ହୁଏ। ତା ମା ତାରିଣୀଙ୍କ ଯାତ୍ରା। ଆଉ ଅଁ ବିଭିନ୍ନ ପ୍ରକାର ଦୋକାନ ତାପରେ ଖାଇବାର ଦୋକାନ ମଧ୍ୟ ପଡେ। ବଡ ବଡ ମାନେ ଅ ହୋଟେଲ ଟାଇପର ଖାଇବା ପଡେ। ବିଭିନ୍ନ ପ୍ରକାର ମଧ୍ୟ ଖାଇବା ସେଠିକି ଆସେ, ବହୁତ ବଢିଆ ଖାଇବା ମିଳେ ମଧ୍ୟ। ତାରେ ବିଭିନ୍ନ ପ୍ରକାର ଦୋକାନ ବି ପଡିଥାଏ। ଡ୍ରେସଠୁ ଧରିକି ସବୁଠୁ ଧରିକି ସବୁ ପ୍ରକାର ଦୋକାନ। ପଡେ, ବଡ ଧୁମଧାମରେ ହୁଏ ଆଉ। କାଇଁ ଯାତ୍ରା।
ହଁ, ଏ ନାଚ କେତେଦିନ କଁଅ ହେବ?
ନାଚ ତ ଆମ ଗାଁରେ ତାରିଣୀଯାତ୍ରା ହେଲେ ତିନି ଦିନି ନାଚ ହୁଏ।
ହୁଁ
ତିନିଦିନି ନାଚଉ। ନାଚ ହୁଏ ତିନି ଦିନୀ ଆଉ ପ୍ରଥମ ଦିନ ଗାଁରେ ତ ଅ ପି ଲୋକମାନେ ନିଜ ନିଜ ଗାଁରେ ନାଚ ଶିଖନ୍ତି। ସେଟା ଯାଇକି ମଞ୍ଚ ଉପରେ ନିଜେ ନି କରନ୍ତି ଆଉ।
ହୁଁ।
ପରିବେଷଣ କରନ୍ତି ଆଉ ବାକି ଆଉ ଦି ଦିନ ସବୁ ଆସନ୍ତି ସେଇଆଟା ଆଉ। ସେ ବାହାରୁ ଡକାଯାଏ ଆଉ। ଆଉ କଣ ତୋର ତୋ ଖବର ଆଉ କଣ?
ମୋର କଣ ଏଇଠି ଅଛି ତ ଆଉ,
କଉଠି ଏବେ?
ଘରେ ଅଛି ମ?
ହଁ ଆଉ ତମର ସେପଟେ କେମିତି କଣ?
ଆମର କଣ ସମସ୍ତେ ଘରେ ଭଲ, ମୁଁ ବି ଭଲ, ଖାଇ ପିଇକି ଅ କରିବି।
ହ
ବୁଲାବୁଲି କରିବା କଥା ଆଉ।
ଏଞ୍ଜୟ କରିବା କଥା ଆଉ ନା କଣ?
ଆସୁନେ ପାହା କାର୍ଡ ବୁଲିଯିବା?
ଭାଇ କୋଉ ଦିନ ଟାଇମ ହେଲେ ଯିବା ଆଉ।
ବାଇକ୍ ନେଇକି ଆସିବ ତେଲ ଦେଇ ଦେବି ପକେଇଆ ଚଲେଇଆ ଆଉ।
ଯିବା, ଯିବା, ଯିବା, ଆଉ ଯିବା ଆଉ। ପାର୍କ ଆଡେ ଯିବା ବୁଲିକି ଆସିବା ଆଉ।
ଆଉ କଣ ପାଠ ପଢା ପଢି କଣ?
ପାଠ ପଢା ତ ଚାଲିଛି ଗ୍ରାଜୁଏସନ ଚାଲିଛି ଆଉ। ବିଏ ଚାଲିଛି ଗ୍ରାଜୁଏସନ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର, ଓକେ।
ହୁଁ, ହୁଁ।
ତ ପଢାପଢି ଚାଲିଛି ସେମିଷ୍ଟର ଏକ୍ସାମ ହେଇଥିଲା ମାରଗ ରେଭିଲ ହେଲା ବର୍ତ୍ତମାନ କାଲି ପରଦିନ ନ ଆଡକୁ ରେଭିଲ ହେଲା ମାର୍ଗ
ହୁଁ,
ଆସିଛି ସେମିତି ଗୋଟେ ପ୍ରକାରର ମାର୍କ ଆଉ।
ହୁଁ।
ସେଇଆ ଆଉ। ସେତିକି ଆସିଛି ଆଉ ସେତିକି ମାନେ ଆସିଛି ଆଭରେଜ ଆସିଛି। ଆଉ ଟିକେ ଆସି ପାରିଥାନ୍ତା ଆଉ।
ଆଉ ଟିକେ ଆସିପାରିଥାନ୍ତା।
ହୁଁ, ତୁ କଣ କରୁଚୁ? ତମ ହୁଁ,
ଆମର ତ, ଆମର କଣ ଷ୍ଟଡି ଚାଲିଛି ଆଡେ ପାର୍ଟ ଟାଇମ ଜବ୍ ଚାଲିଛି ଆଉ।
କଣ ପାର୍ଟ ଟାଇମ ଜବ ଟା ତଥାବି?
ମାନେ ଏ ପଢା ଚାଲିଚି ତାପରେ ବି ଆଡେ ଗୋଟେ କାମ ଶିଖା ହଉଚି ଆଉ।
ଓହୋ ମାନେ ଯେହେତୁ ମାନେ ପାଠ ପଢିଆ ଅ ମାନେ ପାଠ ପଢିଆ ସେଇଆ ଆଉ।
ବ୍ୟାକପ୍ ପ୍ଲାନ୍ ରଖାହଉଛି। ଯଦି ବି ଗ୍ରାଜୁଏସନ ସଇଲା ପରେ ବା ସାଙ୍ଗେ ସାଙ୍ଗେ କୋଉଠି ଜବ୍ ମିଳିଯାଉଛି ନା କଣ ହେଇଯାଉଛି
କିଛି ନୁହଁ?
ଟ୍ରାଏ କରାହବ ଯଦି ନ ମିଳିଲା କଣ କରିବୁ ସେତେବେଳକୁ ଯଦି ବ୍ୟାକପ ନରଖିଥିବୁ
ନିହାତି, ନିହାତି, ନିହାତି ରଖିବା ଦରକାର।
ହୁଁ। ତମ ମାନଙ୍କର କଣ ଏଇ ଯୋଉ ଯୁଆଡେ ମନ ସିଆଡେ।
କେମିତି ହେ ହେଁ।
କେମିତି ବୋଲେ ତମର ଅଛି ନା।
ଅ ହଁ। ନାଇଁ ଏଇଟା ସତ କଥା ଆଉ ଆଗୁଆ ଟିକେ ପ୍ଲାନିଂ କରିଆ କଥା। ନିହାତି ବବିଷ୍ୟତରେ ମାନେ ଏତେବେଳେ ମାନେ ଏଇ କାମ କରୁଥିବା ତଥାପି ଆମେ ଟ୍ରାଏ କରୁଥିବା ଚାକିରି ପାଇଁ। ନାଇଁ କଣ ଆଉ ଆମେ କଣ ଏବେ ଶିଖିନୁ ଖାଲି ପଢୁଚୁ। ଖାଲି ଚାକିରି ପାଇଁ ଖୋଜିବୁ ଏଗା।
ସେଇଆ ଦ ସେତେବେଳକୁ ମାନେ ପ୍ଲସ୍ଥରି ଏବେ ଯଦି ତିନି ବର୍ଷ ଟା ସେଇ ଭିତରେ କାମଟା ଏକା ଶିଖି ଯାଇଥିବା।
ହୁଁ ହୁଁ।
ତାପରେ ଯଦି ସେତେବେଳୁ କିଛି ନ ହୁଏ।
ହୁଁ ହୁଁ।
ତ ଏଇଟା ଦେଖିବା ଆଉ କଣ।
ଓହୋ ଆଉ ସାଙ୍ଗସାଥି କିଏ କଣ କଲ୍ କରୁଛନ୍ତି?
ନା ମ ସାଙ୍ଗସାଥି ସସ୍ମିତା କଲ୍ କରିଥିଲା।
ହୁଁ।
କଥା ହଉଛୁ ଆମେ ଡେଲି।
ହୁଁ ତାପରେ ନୂଆ କେମିତି ଭାବରେ ପଇସା ରୋଜଗାର କରାଯିବ ସେ ବିଷୟରେ ମଧ୍ୟ କିଛି ସଜେସନ କରିିଥିବ।
ପଇସା ରୋଜଗାର ପଇସା ରୋଜଗାର କଣ ହେଟା ନିଜ ଉପରେ ଡିପେଣ୍ଡ କରେ।
ହୁଁ।
ନିଜେ ଚାହିଁବ ଯଦି ଅଁ କୁଆଡୁ କଣ କରିକି ଆଉ ଯଦି ତମେ କହିବ ନା ମୁଁ ମୋ ଘରେ ତ ପଇସା ଦଉଛନ୍ତି ଖାଇ ପିଇକି ବସିବି ସେଥିରେ କଣ ଅଛି ନିଜେ ଚାହିଁଲେ ଇନକମ ହବ ନିଜେ ଚାହିଁଲେ ବସିବ।
ହଁ। ଏଇ ଜିନିଷରେ ଆମେ ଏମତି ଏବେ ଗୋଟେ ଟିସନ ଚାଲିଚି ପିଲାମାନଙ୍କୁ ଆଉ।
ହୁଁ ତମ ଟିଉସନରୁ କେମିତି କଣ ଇନକମ ହଉଚି ମୁଁ ଶୁଣିଥିଲି ତମେ ଏବେ ଟିଉସନ ସାର ହେଇଯାଇଛ।
ପିଲାମାନଙ୍କୁ ଦଶ ବାର ଜଣ ଆଠ ଜଣ ଖଣ୍ଡେ ଆସୁଥିଲେ ଆଠ ଜଣ ଧୀରେ ଧୀରେ ଏବେ ଚାରି ଜଣ ଆସିଲେଣି ବାର ଜଣ ଖଣ୍ଡେ ହେଇଗଲେଣି।
ଓ ମୁଁ ଆଇଲି ଚାରିଶ ଜଣ କମି ଗଲେଣି ବୋଲି।
ଚାରି ରୁ ଏଇ ଆଠ ରୁ ଚାରି ମିଶିଲେ ବାର ଜଣ ଖଣ୍ଡେ ହେଇଗଲେଣି। ପିଲା ଆସୁଛନ୍ତି ପଢିକି ଯାଉଛନ୍ତି ମାସକୁ ମାସ ମଧ୍ୟ ଭଲସେ ପେମେଣ୍ଟ ବି କରିଦଉଚନ୍ତି ସିଏ ଗୋଟେ ପାଟ ଟାଇମ ଜବ ଭଳିଆ ଗୋଟେ
ହୁଁ ମୋର ଗୋଟେ ଜବ ଟାଇପର ହେଇଗଲା ଆଉ ତିନିଶ ଟଙ୍କା ଆଉ।
ଏହାବ
ତମ ଗାଁରେ ସେଇଥିପାଇଁ ଟିଉସନ ନାଇଁ ନା। ତମେ ଯଦି ଚେଷ୍ଟା କରିବ ବି ମାନେ
ସେ ରୋଜି ଭଉଣୀ କରୁଥିଲା ଯେ ତାଳ କଣ ଗୋଟେ ଜବ୍ ଫବ ହେଇଗଲା ନା କଣ ଯେ
ହୁଁ।
ଆ ସିଏ ଆଉ ନାହାନ୍ତି ନା ତ ବାଧ୍ୟ ହେଇକି କରିବା କରିବାକୁ ପଡୁଚି ଆଉ।
ଗାଁରେ କେହି ପଢଉନଥିବେ ନା କଣ?
ଗାଁରେ ଆଉ କାଇଁ କିଏ?
କିଏ ଧର ନଥିବ ସ ତମେ ଯଦି ବି ପ୍ଲାନିଂ କରିବ ଆଚ୍ଛା ହୁଆ।
ହୁଁ।
କାହିଁକି ନା ବେଶ ଷ୍ଟାଟିଙ୍ଗ ଗଲେ ଆଗକୁ ଆଗକୁ ପିଲା ଅଧିକ ହୁଅନ୍ତି ନା।
ନ୍ୟାୟ ରେ।
ପିଲା ଆଉଚନ୍ତି ନୂଆ ନୂଆ ସବୁ ପଡି।
ଛ ଛଅ ଥିଲେ ଦୁଇ ହେଲା ଆଠ ଥରେ ଚାରି ବାର ଫୁଣି ଆହୁରି ସେ ଏପଟେ ସା କେ ଦି ଜଣଙ୍କୁ ବୁଝା ହେଇଚି ଯେ ସେ ଆସିବେ ଆସିବେ ହୋଉଚନ୍ତି ଆସିବେ ଆଉ? ହେଲେ ଆଉ ଯେମିତି ଏ?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
ନାଇଁ ନାଇଁଇ ଏଇଟି ଏଇଟି ଏଇଟି ଷ୍ଟାଣ୍ଡାର୍ଡ ଯାଏ ପଢା ହୋଉଚି ପିଲାମାନଙ୍କୁ?
ହୁଁ।
ଆ ତ ହଁ ଏବେ ତ ଯ ଆମର ଗମେଣ୍ଟ ବହିରା ସବୁ ରିଲିଜ୍‌ କରୁଛନ୍ତି ସବୁ।
ନିମ୍ବୁଡା ନିମ୍ବୁଡା।
ଭୁଲ ଭାଲ ସବୁ ବହିରା ଯୋଉ ଏତା କରି ଦେଇଛନ୍ତି।
ହୁଁ।
ତ ବହିିବାଟ ଟିକେ ଛାଡା ଛାଡିକି ଏବେ ଟିକେ ପିଲା ମାନଙ୍କୁ ଅଲଗା ୱେର ଅଲଗା ପା ତ ପଢା ଯୁଡା ଯି ଦରକାର ହବ ଆଉ ତାଙ୍କମାନାନଙ୍କୁ ଆଉ।
ହୁଁ।
ଗଣିତରା ନିଜ ଯାହା ଅନୁଭୂତିରୁ ହୋଉ। ହୁଁ ସିଏ ପଢା ହଉଛି ସେଇ ଜିନିଷରା ଆଉ।
ଆମ ପିଲା କେମିତି ମାନୁସନ୍ଥା ମାନୁନାହାନ୍ତି ନା କଣ ମେଡିକା କରିଦଉଛନ୍ତି।
ଗାଁ ପିଲାରା ସବୁ ଆସୁଛନ୍ତି ତ। ଟିଆ ଗୁଆଟେ ସବୁ ଅଲଗା ପ୍ରକାର ସା ନର୍ମାଲ ଟ୍ୟୁସନ ବେଳେ ସାର୍ ଡାକନ୍ତି।
ହଁ।
ହେଲାକି ତ ଏଇଠି ସବୁ ଭାଇ କିଏ ଦଦା କିଏ ମାମୁଁ କିଏ ପାଣି ପିଜିବି କିଏ ଏକ ଯିବି। ଇ ଗୋଟେ ଚଲେଇଥାନ୍ତି ଗୋଟେ ଆଉ ଆଉ ଗୋଟେ ସାଇ ପିଲା।
ଏ ଡୁକି ଆସିବ କହିବ ମୁଁ ଆଜି କୁଣିଆ ଘର ଯିବି ଯ ଯିବିଆରୀ ତାପରେ ତା ତା ବୋହୁ ଆଗେ କହ ପୁଅ କୁ ଟିକେ ଛାଡିଦବ ସେ ଜୀବନୁ ପରା।
ଠିକ ଠ ସେଇଆ ଗାଁ ଗହଳି ଟିଉସନ କଲେ ଏମିତି ଆଉ।
ହୁଁ।
ସେଇ ଜିନିଷ ବ।
ଇନ୍‌କମ୍ କେତେ କଣ କିିନି ନଉଚ?
ଇନ୍‌କମ୍ ଆନୱାର ଏଇ ସରି ମନ୍ଥଲି ଏଇଯାଉଛି ଟୁ ଥାଉଜେଣ୍ଡ। ହେଇଯାଉଛି ଇନ୍ କମ୍।
ହୁଁ
ଟୁ ଥାଉଜଣ୍ଡ ହେଇଯାଉଛି। ଫାଇଭ ହୁଣ୍ଡରେଡ୍ ସେଭିଙ୍ଗ ଆଉଛି ଏଭରୀ ମନ୍ଥ। ଯେହେତୁ ଗୋଟେ ମାସ ହେଲା ଷ୍ଟାଟହେଇଛି ତ ପ୍ଳାନିଙ୍ଗ ଅଛି ଏ ଫାଇଭ୍ ହଣ୍ଡ୍ରେଡ ସେଭ ସେଭିଙ୍ଗ କରାହେବ ଆକାଉଣ୍ଟରେ। ବାକି ଖର୍ଚ୍ଚ କରା ହବ ଆଉ। ପ୍ରତି ମାସରେ ଯଦି ପାଞ୍ଚସହ ଟଙ୍କା ଆମେ ସଞ୍ଚୟ କରିବା
ହୁଁ
ତାହେଲେ ନିହାତି ଆ ଭାବରେ ପଇସା ଟା ରହିବ ନା ଆମର। ପଇସା ରହିବ ଯଦି ପ୍ରତିମାସରେ ଆେ ପାଞସୋ ଜଡି ସେଭ୍ କରୁଥିବା। ସେୟା। ଏବେ ଗୋଟେ ଅଛି ପ୍ଲାନିଂ ଅଛି ଗୋଟେ ବ୍ଲାକ୍ ବୋର୍ଡ ଟା ଆସିବ ଲଗାଯିବ।
ହୁଁ
ବ୍ଲାକ ବୋର୍ଡ ଲାଗିଲେ ପିଲାମାନେ ଭଲସେ ବୁଝିପାରିବେ ସେଥିପାଇଁ ଆଉ।
ଓହ।
ସେଇ ଜିନିଷ ଅଛି ଆଉ। ହୁଁ ଆଉ କଣ କହିବ?
ଉମଂ
ଆଉ କଣ କଥା ହବା ଆଉ।
ଆଉ କଣ କହିବା ଓ ହଉ ତାହେଲେ ମୁଁ ରଖିଦଉଛି ଆଉ।
ଠିକ ଅଛି ଆଉ।